ହଁ। ହଁ, ହଁ ସୁୁଭା ଯାଉଛି। ନାଇ ଆପଣ ଜାଣିଛନ୍ତି ଗୋଟେ କଥା। ଆମର ଯୋଉ ଓ ମିତ୍ର ଯୋଉ ଆଜି ଦେଖା ହେଇଥିଲେ ଯୋଉ ମିତ୍ର। ତାଙ୍କର ଟିକେ ଦେହ ଖରାପ ଅଛି।
ଆଜ୍ଞା, ସେ ମୋତେ ବି କହୁଥିଲେ କି ତାଙ୍କର କଣ ବିପି ତାଙ୍କର ବିପି ହା ହାଏ ହେଇଯାଇଛି। ଡକ୍ଟର ତାଙ୍କୁ ଗାଳି କରିଛନ୍ତି। ତାଙ୍କୁ କଣ ହଜାରେ ଏମବି ର ମେଡିସିନ୍ ସିନ୍ ଦେଇଛନ୍ତି। ସେ ଖାଇବାକୁ ତାକୁ କହିସନ୍ତି। ସେ ମୋତେ ଖାଇଲାବେଳେ କଲ୍ କରିଥିଲା ପା ଯେତେବେଳେ ମେସେଜ୍ ଗଲା। ତାପରେ ସାଙ୍ଗେ ସାଙ୍ଗେ ମାମୁଁ କହିଲେ କଲ୍ କର। ମୁଁ ତ କହିଲି ମୁଁ ତ ସାଙ୍ଗେ ସାଙ୍ଗେ କହିଲି ମୁଁ ପୁଣି କଲ୍ କର। ମୁଁ ଖାଉ ଖାଉଥିଲି ତ। ସେଥିପାଇଁ କହିଲେ କଲ୍ କର। ଆଉ ସେ ତାପରେ କଲ୍ କଲେ। ତ ସେ କଥା ହଉଥିଲି। କହିଲା କି କରିଥିଲି କଣ ହେଇଛି ତୋର ତ ମେସେଜେ ଏଇ କଲ୍ ରେ କହିହବନି। ପଛରେ କଲ୍ କରି କହିଲା ଆଉ।
ଆଜ୍ଞା ମୋତେ କିନ୍ତୁ କହିଲେ କି କଲ୍ ରେ କହିହବନି ମେସେଜ
ହଁ, ହଁ ମୋ ଆ, ମୋତେ ସେଇୟା କହିଲା ପା। ସେ ମୋ ସହ କଲ୍ ରେ ଥିଲା। କିନ୍ତୁ ମୋତେ କହ କହିଲେ କି କଲ୍ ରେ ସେ କହିପାରିବନି।
ନାହା ଆବା
ଓ ତା ବାପା ମେସେଜରେ କହିଲା।
ଆଜ୍ଞା।
ଆଜ୍ଞା ମାମୁଁ ଆଉ କୁହ।
ଆଉ କଣ କହିବି ମୁଁ ଅ ପୁ ଗତ କାଲି ଯାଇଥିଲି କଲେଜେ। ହେଲା ମୁଁ ଚଷମାଟି ବୋଧେ କୋଉଠି ଗୋଟେ ହଜେଇ ଦେଇକି ଆଇଛି।
ନିଜେ ତ ହାଇ ଉଁ, ତୋମେ ତ କାଲି କ୍ଲାସ୍ ରେ ପିନ୍ଧିକ ବସିଥିଲ ମୁଁ ଦେଖିଛି।
ହଁ କ୍ଲାସ୍ ରେ ପିନ୍ଧିକି ବସିଥିଲି ବ୍ୟାଗ୍ ରେ ଥିବା କଥା। କିନ୍ତୁ ମୋ ବ୍ୟାଗ୍ ରେ ନାହିଁ। ମୁଁ ବ ବହୁତ ଟେନସନ୍ ରେ ଅଛି।
ଆରେ ଭାଇ ଦେଖିଆ କଥା କି ନୁହିଁ ଚଷମା ଟା କୁଆଡ଼େ ହଜେଇ ଦେଇଚ। ଛାଡ଼ କହୁଥିଲେ କାଲି କଲେଜ୍ ଆସିବାକୁ। ଇଏରେ ଟିକେ ଭଳି ଦବକି। ତ ପାଇଁ
ଉଁ, ଯାଇ ନପାରେ ଆଉ ତନୁ ବି ବୋଧେ ଯିବେ ନାହିଁ।
ଯଦି ସେ ଗଲେ ତୋମେ ଯିବ?
ତୋତେ ତଧ୍ ନାଇଁ ସିଏ ହଁ ସେଇଟା ବି ଦେଖିବା ଜଣା ନାହିଁ କାଲି କଥା କାଲି ହିଁ ସକାଳେ ହିଁ ଜଣା ପଡିବ କି ମୁଁ କଲେଜ୍ ଯିବି ନା ନାହିଁ।
ମାନେ ଦେହ ଭଲ ହେଲେ ଯିବଟି? ନ ହେଲେ ମୁଁ ବି ଯିବିନି ଏରା ତ ତମେ ନଗଲେ ଆମେ କେହି ଯିବାନି ଆମ
ଆରେ ଇଏ କେମିତି କଥା ଏମିତି କେମିତି ହବ?
ଆରେ ତମେ ମାନେ ଯାଉଛ ବୋରିଂ ଲାଗିବ ଯିଏ ଭଲ ଭଲ ଲାଗିବନି। ସେ ଆ ସେ ରାଜ ସେ ସେଇ ଅନୁସାରେ ତାଙ୍କର ସୁନିଲ ସାର୍ ଙ୍କ ସହ କଥା ହଉଛନ୍ତି ତ ଆମେ କାହା ସହ କଥା ହେବା କହିଲ ଆମ କେମିତି ଖ ଧୀରେ କହୁନ
ହଁ ଆଜ୍ଞା ଆପଣ ଠିକ କଥା କହୁଛନ୍ତି।
ତାଙ୍କର ତ ତାଙ୍କ ସୁନୀଲ ପାର୍ଟି ମିଳିଯାଇଛି। ତାଙ୍କ ସହ ଖଟି କରୁଛନ୍ତି।
ଆଜ୍ଞା ଆଜ୍ଞା। ସେଇଆ ବା ହଉ ଆମେ କଣ କଥା ହେବା କହିଲେ? କଣ ପାଠ ପଢୁଛନ୍ତି ଆପଣ ଏବେ କହିଲେ?
ତମେ କୁହ ତମ ନୋଟସ ଲେଖା କହୁଛି ଶୁଣ ଶୁଣ ମୁଁ କହୁଛି ତମେ ଯାଇକି ଦେଖ ମୋତେ ଟିକେ କୁହ। ମୁଁ ଆଠଟା ବେଳେ କହୁ ନଥିଲି ଭଲ ଲାଗୁଛି ଯିବା ହେଲା।
ଆଜ୍ଞା।
କରିବାନି ହେଲା।
ଆଜ୍ଞା ମୁଁ ତ ଆଠଟା ବେଳେ ଉଠୁଛି ଆଉ ସେତେବେଳେ କହିବି ଆପଣଙ୍କୁ ଉଠୁ ଉଠୁ ଆଗ କଥା କହିବି ଆଉ।
ଦେହ ଭଲ ହେଇଯାଏ ବା ସେ ବି ସେୟା ଭଲ ହେଇଯିବ।
ହଁ।
ପଅଣ ଦିନ ଛୁଟି ଅଛି ପୁଣି ଆଜି ଚେକ୍ ଅପ ପଅଣ ଦିନ ଛୁଟି ପୁଣି ଆଜି ଛୁଟି ଅଛି ଥିଲା କାଲି ପୁଣି ବନ୍ଦ୍ ଭଲ ଲାଗିବନି ମତେ। ହଁ ଯେ ଆକ୍ କଲେଜ ଗଲାଠୁ କଲେଜ୍ ଖଟି କର ବସ କ୍ଲାସ କର କ୍ଲାସ ପାଖା ପାଖି।
ପୁଣି ଯୋଉ ହଉ ଯୋଉ ସବୁ ଷ୍ଟିକର ଛାଡ଼ନ୍ତୁ ମୁଁ କହିପାରୁନାହିଁ।
ଆପଣ କୁହନ୍ତୁନି କାଲି ମୋର ଭାଇ କଣ କହିବି? ଆଜ୍ଞା ଆପଣ କୁହନ୍ତୁ ଆଉ ଆପଣ ଆପଣ କହୁଥିଲେ ପା ସେ ବିଷୟରେ ମୁଁ ଲେଖା ମୁଁ ଆକଚୁଲି ମୋର ବୁଝିଲି ବୁଝିଲି ମୋର ନୋଟସ ଲେଖା ଭିତରେ ମୋର କମ୍ପ୍ୟୁଟର ସେ ସବୁ ସମାପ୍ତ ହେଇଗଲା। ଓ ଆମର ଏଚ୍ ଓ ଡି ସାର୍ ଙ୍କର ସମାପ୍ତ ହେଇଗଲା। ଆଉ ଆମରି ଆଉ କମୁନି ସମାପ୍ତ ହେଇଯାଇଚି।
ମୋର ବି କେ ସବୁ ସମାପ୍ତ ହେଇ ଯାଇଯାଇଚି।
ଆଉ ତମେ ତ ଡାଇରେକ୍ଟ ଲେଖୁଚ ମାନେ ନୋଟସ ତମର ତନୁଙ୍କର। ସିଏ ବି ସେ କଥା କହିଲେ କି ତାଙ୍କ ସବୁ ଶେଷ ହେଇଯାଇଚି।
ଆଜ୍ଞା ମୁଁ କଲେଜରେ ସ ବସିକି ସାରି ଦେଇଚି ସବୁ।
ଓହୋ ମୁଁ କଲେଜରେ ଲେଖୁନି ମୁଁ ଟିକେ ସ୍ପିଡ ଲେଖି ପାରେନି ତାପରେ ଉଁ ସେ କଲେଜରେ ଲେଖିଲା ବେଳକୁ ମୋ ଅକ୍ଷର ଟିକେ ଗନ୍ଦରା ହେଇଯାଏ ଆଉ ମୁଁ ନୋଟସ୍ ସବୁବେଳେ ନିଟ ଆଣ୍ଡ କ୍ଲିନ ଲେଖେ କାରଣ ଗୋଟେ ହଠାତ୍ ନୋଟ ମାଗିବ କିନ୍ତୁ ତୋ ନୋଟସ ଦେ ମୁଁ ଟିକେ ଲେ ଦେଖିବି ମତେ ଟିକେ ଅ ମତେ ନିଜେ କୁହ ତାକୁ କଣ ଦେବି କହିଲ?
ହଁ ବୁଝି ପାରିଲି।
ମୁଁ ଟିକେ ନା ଏମିତି ନା ନା ଏମିତି ହବ ଦେଖ ଏମିତି ମତେ ତାପରେ ସେକେଣ୍ଡ ସାଙ୍ଗ ଫାଷ୍ଟ ମାଗୁଥିବେ ସାଙ୍ଗମାନେ ଏ ଏମିତି ମାନେ ହଠାତ୍ କିଏ ମାଗିବ ସାଙ୍ଗମାନେ ଆଜ୍ଞା ହଠାତ ଏମିତି ମାଗିଲା କେତେବେଳେ କଣ ତ ମୁଁ ନିଜ ଅର୍ଡର ମାନେ ଏମିତି ମାନେ ନାହିଁ କି ମାଗିବ ବୋଲି ହଠାତ୍ କିଏ ମାଗି ପ ଅ ବୁଝିପାରୁନଥିବ ତାକୁ ମୋ ଅକ୍ଷର ବୁଝା ପଡୁନଥିବ ତ ନିଜକୁ ଭଲ ଲାଗିବ ନା।
ଆଜ୍ଞା।
ମୁଁ ବି ନିଜେ ମୋ ବୁଝିପାରେନା ବୋଲି ମୁଁ ଦେଖ। ମୁଁ ଯଦି ମୁଁ ସ୍ପୀଡ ଲେଖିଲେ। ମୁଁ ପରା ମୁଁ ଯାହା ଲେଖେ ସେଇଟା ମୁଁ ବୁଝିପାରେ। ବାକି ସେତେବେଳେ ମୁଁ ବୁଝିଥାଏ କେତେବେଳେ ମାନେ ବୁଝେଜେ କେତେବେଳେ ନା ହାଲୋ।
ଆଜ୍ଞା।
ଦେଖ ମୁଁ ମନେକର ଆଜି ତାକୁ ଲେଖିଲି ତ। ଆଜି ଲେଖେ ତାକୁ ମୁଁ ଆଜି ମୁଁ କଲଜରେ ଲେଖିଲି। ତାକୁ ସବୁ ଘରେ ବୁଝେଇବେ। ତାକୁ ଚାରି ଦିନ ପରେ ମୁଁ ସେଇଟା ବୁଝିପାରିବିନି ଆଉ ଯୋଉଟା ଯାହା ଲେଖିଥିବି।
ହଁ।
ଯାହା ଲେଖେ ତାକୁ ଆସିକି ମୁଁ ସାଙ୍ଗେ ସାଙ୍ଗେ ଉତାରି ଦିଏ ନୋଟସ କପି ରେ।
ଓହୋ ଆପଣ ଏବେ ବି ଆପଣ ଏବେ ତ ନୋଟସ କରିଦେଇଛନ୍ତି ନା ତ ଏବେ ଆପଣ ଡାଇରେକ୍ଟ ନୋଟସ ରେ ଲେଖୁଛନ୍ତି। ଲେଖୁ ନାହାନ୍ତି।
ମୁଁ କହିଲି ଆପଣଙ୍କୁ ମୁଁ ଭାବୁଥିଲି କି ମୁଁ ଭାବିଛି କି କମ୍ୟୁନିକେସନ କେସରେ ଏଇଟା ମୋର। ଏଚଅଡ଼ି ସାରଙ୍କ ଠୁ ନୋଟସ ନେଇଯିବ ଯେହେତୁ ସେ ଧୀରେ ଧୀରେ ଡାକୁଛନ୍ତି କମ୍ପ୍ୟୁଟର ମ୍ୟାମ ତ ପୁରା କରମଣ୍ଡଳ- ଏକ୍ସପ୍ରେସ୍।
ଆଜ୍ଞା। କମ୍ପୁଟର ମ୍ୟାମଙ୍କ ଠାରୁ ଅଧିକ ଏକ୍ସପ୍ରେସ୍ ଆମର କଞ୍ଜ୍ୟୁମର ଇଲେକ୍ଟ୍ରୋନ୍ସିକ୍ ମେମ୍।
ସିଏ ବା ଜାଣିଛ ପୁରା ରାଜଧାନୀ ଏକ୍ସପ୍ରେସ ପୁରା ନନଷ୍ଟପ। ମୁ ପୁରା ଅକ୍ଷରେ ମ ପୁରା ଛ-ଛନ୍ଦ କପଟ ହେଇଯାଉଛି।
ଆଜ୍ଞା ବୁଝିପାରୁଛି ଆପଣଙ୍କ କଥା।
କେତେ ଆମର କମ୍ପୁଟର ଆମେ ଯୋଉ ଡାକୁଛୁ ଆମର ଫାଷ୍ଟ ସେମିଷ୍ଟାରରେ ତାହେଲେ ସେଟା କଣ କହିବି ଆପଣଙ୍କୁ। ଆପଣ ଅନୁଭବ କରିଥିବେ।
ହଁ ଏବେ ତ ପୁଣି ତା ସହିତ କଞ୍ଜୁମର ଇଲେକ୍ଟ୍ରୋନିକ୍ସରେ ଚିତ୍ର ବି କରିବାକୁ ଦେଇଦଉଛି। ପୁଣି ଡାକି ଦଉଛନ୍ତି ଏତେ ଜଲଦି। ଚିତ୍ର ସିରିଲା ବେଳକୁ ଡାକି ଦଉଛନ୍ତି ଚିତ୍ର ନ
ଯିଏ ଏକଦମ ସେଇ କଥା। ସିଏ ସେ ସ ବଡ ସେବ- ଭୁଲ ରେ କହିଦେଲି। ସିଏ ତ ସିଏ ତାଙ୍କର ବୋଡ ସାମ୍ନା ଠିଆ ହଉଛନ୍ତି। ଠିଆ ହେଇକି ତା ପାଖରେ ସେ ଗୋଟେ ସାମ୍ନାରେ ଠିଆ ହେଲା ପରେ, ସିଏ କହୁଛନ୍ତି ଘର ଆରେ ଦେଖ ନ ଦେଖିଲେ କେମତି କରିବୁ କହୁନ।
ସେୟାପାରା ନ ଦେଖ ଯାଇକି କହିବେ କି କରିବାକୁ।
ସରେ ସରେ ଭ ଯାହା କହ ଆଜି ସରପ୍ରାଇଜଟା ପୁରା ଅଲଗା ପ୍ରକାର ଥିଲା। ମାଗି ସେ ଏକ୍ସପେଟ ବି କରିନଥିଲି।
ଏହି ଉପାୟଟା କାହାର ଥିଲା କହିଲେ ଆ ଆପଣ ଆଜ୍ଞା।
ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
ମୁଁ ଆପଣଙ୍କର ସେ ଯୋଉ- ମିତ୍ର ଆମ ମିତ୍ରଙ୍କୁ କହିଥିଲି କି ଆପଣ କୁହନ୍ତୁନି ତାଙ୍କୁ। କାହାକୁ ବି କୁହନ୍ତୁନି। ଆପଣ କେବଳ ମତେ ସତ କଥା କୁହନ୍ତୁ ଆପଣ କେବେ ଆସିବେ କଣ ନାହିଁ ସେ ମତେ କହିଥିଲେ। ତନୁଙ୍କୁ ମୁଁ କହିଦେଇଥିଲି।
ଆପଣ ତାଙ୍କ ନାମବଅ ଆପଣ ନାମ ନିଅନ୍ତୁନି।
ଆଜ୍ଞା ଆଜ୍ଞା ହଁ ହଁ ଭୁଲି ଯାଇଥିଲି। ତ ତାପରେ ମୁଁ ମୋର ମାନେ ସେ ଯୋଉ ମିତ୍ରଙ୍କୁ ଆପଣଙ୍କର ତାଙ୍କୁ କହିଥିଲି କି ଆପଣ ଏମିତି କରନ୍ତୁ ଆପଣଙ୍କ ମିତ୍ରକୁ ଏମିତ ସରପ୍ରାଇିଜ୍ ଦିଅନ୍ତୁ କୁହନ୍ତୁନି। ତ ତାପରେ ସିଏ କହିଲେ ହଉ ହଉ ସେମିତି କରିବା ଆଉ। ତାପରେ ସିଏ ମନା କରୁଥିଲେ କି ନାଇଁ ମୋ ବାପା ରାଗିବେ ମୁଁ ଯାଇପାରିବିନି ମୁଁ କହିଲି ଆପଣ ଟିକେ ସମୟ ଆସନ୍ତୁ।
ଆଜ୍ଞା ବୁଝିଲି। ତାପରେ ମୁଁ ଆପଣଙ୍କୁ ଗୋଟେ କଥା କହୁଥିଲି। ଆପଣ ଯୋଉ ମଝିରେ ମଝରେି ଗୁପ୍ତ କଥା ହଉ ଏହି କଥା କଥା ହଉଥିଲେ।
ଆଜ୍ଞା ଆମେ ଯୋଉ ଗୁ
ନହେଲେ ଆପଣ ବି ଦି ଜଣ ଯାକ ଯାଇକି ଟିକେ ଦୁଇ ଆପଣ ଦି ଜଣ ପଛରେ ଟିକେ ରହିକି ଗୁପ୍ତ କଥା କଥା ହଉଥିଲେ। ଯେତେବେଳେ ଆପଣଙ୍କ ଅଫିସରେ ଆମେ ବାହାରିଲେ ତଳେ ଥିଲେ ତାପରେ ଦୁତ କଥା ହଉଥିଲେ।
ଆଜ୍ଞା ଏଇ ବିଷୟରେ ହିଁ ସେ ମତେ ପଚାରୁଥିଲେ ସେ କଣ କହିଲେ। ମୁଁ କହିଲି ସେ କହୁଛନ୍ତି ସେ ଆକ୍ଚୁଲି ମୋର ଯୋଉ ସା ମିତ୍ର ସିଏ ଥିଲେ ଆଉ ଗୋଟେ ଜାଗାରେ, ସେଇ ଯୋଉ ଆପଣଙ୍କର ଯୋଉ ମିତ୍ର ସିଏ ଗୋଟେ ଅଲଗା ଜାଗରେ ଥିଲେ ଟିକେ ଦୂରରେ ତ ସିଏ କହୁଥିଲେ ମୁଁ ଫେରି ପାରିବି କି ନାହିଁ, ମୋ ଘରେ ରାଜି ହେବି କି ନାହିଁ, ଯିବେ କି ନାହିଁ ତ ଏମିତି ଛନ୍ଦ କପଟରେ ଆମେ ଥିଲୁ ସେ ସେଥିପାଇଁ ମୁଁ ତାଙ୍କୁ ବହୁତ ସେତେବେଳେ କହୁଥିଲି କି ଆପଣ ଦୟାକରି ଟିକେ ସମୟ ପାଇଁ ଆସନ୍ତୁ ଏମିତି କହୁଥିଲି ତ ସେଥିପାଇଁ ଆମେ ଟିକେ ଧୀରେ ଧୀରେ କଥା ହଉଥିଲୁ।
ହୁଁ ଆଛା ମୁଁ ତ କେବେ ଭାବିନଥିଲି ସେ ଆସିବେ ବୋଲି, କିନ୍ତୁ ତାପରେ ଦେଖଲି। ସେ ମତେ କହିଲା କି ବାପାଙ୍କ ସହ ଯାଉଛି ବୁଲିବାକୁ। ମୁଁ ସିନା କରିପାରିବିନି ମୋ ଚୁଇଁ ତ ମୋ ଝିଅଟିଏ କରିପାରିଲା। ବୁଝିଲି ବୁଝିଲି ବୁଝିଲି ଛାଡ୍ ତା ସହ କଣ ବେଳା ପଡିଛି ତାର ଦେହ ଖରାପେ ତ ସେଇଥି ଲାଗି ଏପଟ ଭଲ ହେଇନି ସେ କଣ ମେଡିସିନ ଦେଇଛି ଛାଡ।
ହଁ ତାଙ୍କର ସେଇଟା ଦେଖିଆ ଆଉ ସିଏ ଆମକୁ ଅ କଣ କହିଲେ ସିଏ ଯୋଉ ସେ ତ ପଳେଇବେ କାଲି କହୁଛନ୍ତି।
ଆଜ୍ଞା। ହଁ ଭଲ ହବ।
ସେଆା ହିଁ ମୁଁ କହୁଥିଲି କି ରାତିରେ ଆପଣଙ୍କୁ ଦେଖନ୍ତୁ ବସ୍ ତ ମିଳିବ ରାତିରେ ଆପଣ ରହିଯାଆନ୍ତୁ ଦିନ ବେଳେ ଦୟାକରି ଆସିଯାଆନ୍ତୁ ଦିନ ବେଳେ ଟିକେ ଆପଣ ଆସିଗଲେ ଆଉ ସମସ୍ତେ ଟିକେ ଖୁସି ହେଇଯିବେ ଯେମିତି ଆପଣ ଆଜି ଖୁସି ହେଲେ ଆଉ ସମସ୍ତେ ଟିକେ କାଲି ଖୁସି ହେଇ ଯିବେ।
ଆଞା ସତ ସତ କଥା।
ଆଜ୍ଞା।
ବି ମା ପଇସା ସୁଝି ପାରୁନି ଆଜ୍ଞା ଦୁନିଆ ରେଟ୍ ଆଉ ଆଉ ଗୋଟେ କଥା ଆପଣ କକି ଭୁଲିଗଲି। ଆପଣ ଗୋଟେ କାମ କରିବେ ଆପଣ ଚଳେଇବେ ମୋ ସହ ଯୋଉ ଅଛନ୍ତି ମିଶ୍ର ଦିଇଟା ଯୋଉ ଶଶୀମହି ଆଉ ଜଣେ ପତଳି ହେଇକି ଆପଣ ତାଙ୍କୁ କହିବେ ନାହିଁ କି ଆମେ ଆଜି ଏମାରିପ୍ଲେକ ରେ ଯାଇଥିଲେ। ହ
କହିବି ନାହିଁ କିନ୍ତୁ କା ମାନେ କାଲି ଦେଖାହେଲା। ତାପରେ ମୁଁ ଆମର ମହିଳା ମିତ୍ରଙ୍କୁ କହିଦେବି। ମହିଳା ମିତ୍ରଙ୍କୁ ଆମେ କହିଦବୁ କି ଆମେ କାଲି ଯାଇଥିଲୁ ଏମିତି ଏମିତି ଦେଖ
ନା ନା ନା ସେ କ ନା ସେ କହଲେ ସେ ଖରାପ ଭାବିବ।
ନା ନା ମୁଁ ଆପଣ ମୁଁ ଆପଣଙ୍କୁ କହିବି କାଲି ଆପଣଙ୍କ ସହିତ କଥା ହେବି ତାପରେ କହିବି ଆପଣ ବୁଝେଇ କି ଶୁଣିବ ବୁଝିବେ ହଉ ମୋର ଟିକେ ସମୟ ହେଇଗଲାଣି ମୋ ମାମା ଡାକିଲଣି ହଉ ମୁଁ ଯାଉଛି।
ହ